ହାଲୋ।
ହାଲୋ। ହାଲୋ। ହଁ ହାଲୋ କଣ କରୁଛ?
ହଁ ଏଇ ଶୋଇଛି ଆଉ ଶୋଇ
ଏବେ ଶୋଇକି ଉଠିଲ? ହ ହଁ ଶୋଇକି ଉଠିଲି ଆଉ।
ଏ ଖରା ଯୋଉ ଭଳିଆ ହଉଛି ଗରମ। ଖରା ଗରମରେ ଆଉ କଣ କରିଆ କଥା ନିଦ ହଉ କି ନ ହଉ ଟି ହଁ। ଦ ହଉ କି ନ ହଉ ସେମତି ଶୋ ହଁ। ହଁ। ଖାଇଚି ପଖାଳ ଭାତ ପଖାଳ ଭାତ ଆଉ ବଢି ଚୁରା ଏଇ ଘରେଇ ଖାଦ୍ୟ ଆଉ।
ହୁଁ ହୁଁ ହୁଁ। ସେଇଟା ତ ବେଷ୍ଟ।
ହଁ ଭଲ ଆଉ ତମେ?
ହଁ ମୋର ବି ସେ ଆଜି ଅ ମାନେ ର ଗୁରୁବାର ତ ଆଜି ଅରୁଆ ଖାଇଥିଲୁ ଆଉ।
ହଁ ଆମ ଘରେ ବି ଅରୁଆ ହେଇଛି। ହେଲେ ମୁଁ ପଖାଳ ଭତ ଖାଇଦେଇ ଆଉ ମାନେ ମୁଁ ମତେ ଟିକେ ଅରୁଆ ଏତେ ଭଲ ଲାଗେନି। ଗ୍ୟାସ ହୁଏ ତ ସେଥିପାଇଁ ମୁଁ ପଖାଳ ଖାଇଦେଲି ଆଉ ଘରେ ସମସ୍ତେ ଅରୁଆ ଖାଆନ୍ତି ମାଆ
ହୁଁ ହୁଁ ହୁଁ ଭଲ ଭଲ। ଆଉ ଦେହ ପାହ କେମି ଅଛି।
ହଁ ଦେହ ପାହ ଭଲ ଅଛି ଖାଲି ଗରମ ପାଇଁ ଟିକେ ଚିଡ଼ି ଚିଡି ଲାଗୁଛି।
ଏଇ ଭଳିଆ ଗରମ ହଉଛି ମାନେ ଜୋର ମାନେ ରଜ ଆସିଲାଣି କିନ୍ତୁ ଜଣା ପଡୁନି।
ଜଣା ପଡୁଚି କଣ ନା ଟୋ ଟାଲ ଜଣା ପଡୁନି ଏଁତି ଏମିତି ଯଦି ପୁରା ରହି ବ
ଟୋଟାଲ ଜଣା ପଡୁନି ଯେ ରଜ ଆସିଲଣି।
ହଁ ପରା ଏମି ତି ରହିଲେ ରଜ ମଜା ଆଉ ରହିବନି।
ଆଉ ରଜରେ ଡ୍ରେସ କରିଚ ନା?
ହଁ। ତମେ? ତମେ
ହଁ ରେ ଡ୍ରେ ହଁ କରିଛି ଆଉ
କଣ? ଶାଢ଼ୀ ନା କୁର୍ତି ନା? ସାଲୁଆର ନା କଣ?
ନାଇଁ ଏବେ ବାହା ହବାର ନାହିଁ।
ଆରେ ନାଇଁ କେମିତି ଗୋଟେ କରିଦେଇ ରଜରେ ଦେଖିନ ସବୁ ମାଇଁ ବସି ସବୁ ଶାଢ଼ୀ ଫାଢ଼ି ପିଧି କି ଫଟୋ ଫଟୋ ଟି ହଁ ଗୋଟେ ଚାଲ ହଁ ଜିନ୍ ଜିନ୍
ନାନା ମୋର ସବୁ ସେଇ ତାପରେ ଏଇଟା ମତଲବ ନାଇଁକି ସେଗୁଡା ପିନ୍ଧିକି ସମାଳିଆରନାଇ ଯୋଉ ଗରମସେ ହେଁ ହେଁ ଏକେରେତ ଆସେନି ଦୁଇରେ ଯୋଉ ଗରମରେ
ଆଉ ବାହାହେଲା
ପଛରେ ଦେଖିବା କଣ ହଉ ଇ ଈ ପଛରେ ଅଛି ଦେଖିବା କଣ ହ ନାଯେ ଗୋଟେ ଜାନିନ ଗୋଟେ ସବୁ ମାନେ ଏ ମାନେ ଏ ବାହହେଇନଥିବା ପୂର୍ବୁରୁ ସବୁ ଯିଏ ପିନ୍ଧିବେ ହେଲା
ହଁ ହଁ ହଁ।
ଶାଢ଼ି ପୁରା ମେଞ୍ଚେମେଞ୍ଚେସେଲେଖା ଚୁଡି ନୁହଁ।
ହଁ।
ଖାଲି ଷ୍ଟାଟସ୍ ଷ୍ଟୋରି ଦେ। ତାପରେ ଦେଖିଲାଠୁ ବାଇଶ ଝିଲାପରେ ପିନ୍ଧୁନୁ ନା ନା ସରିଗଲା।
ହଁ ସେତଳେସବୁ କୁର୍ତ୍ତିୀ ଜିନ୍ସ ଟପ୍ ଭାଇ ସେତେବେଳେ ତ ଦେଖିବ।
ନୁହଁ ଚାଲି ଆସନ୍ତିଏବେ ଗୋଟେ ଚଲଉଚନ୍ତି ସେ
ହୁଁ ହୁଁ ହୁଁ ସେଇଆ ଆ ଆଜିିକାଲି ଜେନେରେସନ୍ ଆଉ କଂକରିବା।
ଙ୍କକରିବା ହଁ ଯାହାକୁ ଯଉଟା ଭଲଲାଗିଲା ପ୍ରକୃତିରେବି ମୋମତରେବି ଚୁଡଦାର ଭଲ।
ହୁଁ
ପୁରା ଭଲ ମାନେ ସବୁପଟରୁ ମାନେ ଭଲ ସବୁଆଡୁ। ଏ ମ୍ୟାରେଜ୍ ଇଏକୁ ଯା କି ଯୁଆଡେବିଯା ଇଣ୍ଟରର୍ଭ୍ୟୁକୁଯା ଏକ୍ଜାମଦବାକୁ ଯା
ହୁଁ ତୁମରଜ କେତେଦିନି ପା ମାନେ ପାଳନ କରନ୍ତି ରଜଦିନି। ତୁମର କେତେଦିନ
ଉ ଆମର ପାଞ୍ଚ ଦିନ।
ପାଞ୍ଚ ଦିନ।
ହଁ। ମାନେ ପାଞ୍ଚଦିନ ମାନେକଣ ଫାଷ୍ଟ ଦିନତସଜବାଜ
ହଁ।
ସବୁ ଡ୍ରେସଫ୍ରେସ ଜି ଯୋଉମାନେ ସବୁ ସିଲେଇଫିଲେଇ କରଦେଇଥିବେ ସେ ନେଇକିଆସେ କି ମୁଣ୍ଡଫୁଣ୍ଡ ସାମ୍ପୁ କଲେ ମାନେ ମଜା କଥା ମାନେ ଇଏରେ କହୁଚି। ହେଲା ମାନେ ଏମିତିନିଅ ତ ପ୍ରକୃତରେ ବି କହିବାକୁ ଗଲେ ପାଞ୍ଚ ଦିନ କିନ୍ତୁ ତିନି ଦିନକୁ ଆମେ ଇଏ କରୁଛେ ଆଉ ମାନେ ପାଳନ କରୁଛି ଆଉ କିନ୍ତୁ ଫାଷ୍ଟ ସେଇଦିନ କିଏ ଧରକାରର ଡ୍ରେସ ନ ଆଣିଥିବ କି କିଏ ଧରକାର ସିଲେଇ ପାଇଁ ଦେଇଥିବ ସେଦିନ ଆଣି
ହଁ।
ତ ମୁଣ୍ଡ ଫୁଣ୍ଡ ସବୁ ସଫାସଫି କରିଦେଇଥିବେ।ତା କି ମେହେନ୍ଦୀ ତ ସେଦିନ ଯାହା ଭିଲ ହବ କରିବ ନ ବି ମେହେନ୍ଦୀ ଫେହେନ୍ଦି କରନ୍ତି। ଆଗ ଭଳି ତ ଆ ରଜ ନାହିଁ କିନ୍ତୁ ମେହେନ୍ଦୀ ଫେହେନ୍ଦୀ କଲେ
ଆଗ ଭଳିଆ ଆଉ ରଜ ଅଛି।ପୋଡ ପିଠା ଖାଓ ନା ନାଇଁ?
ହଁ ଖାଏ। ପିଠା ଉପରେ ମତେ ସବୁ ଭଲ ଲାଗେ। କିନ୍ତୁ ଅଧିକ ସବୁବେଳେ ତ ହେଇପାରିବେନି ନା ସବୁ ପ୍ରକାର ପିଠା।
ହୁଁ।
ଚକୁଳି ପିଠା ଟା ସବୁବେଳେ ଆଉ।ପ୍ରାୟ ଖାଏ।
ଇଟିଲୀ, ତରକାରୀ
ହଁ ଇଟଲି, ତରକାରୀ କଣ ସେଦିନ ସେ ସେମିତିରେ ପଳେଇବ ସେ ଦିନ ଟା ମାନେ
ହଁ-ଅ-ଅ ବର୍ଷା ଟିକେ ବି ହଉନି।
ଆଜି ନାଇଁ ଆଜି ଟିକେ ଗୋଟେ ପ୍ରକାରର ଗୋଟେ ପାଗ ଆଡେ ଆମ ଆଡେ କରୁଛି।
ଓହୋ ଆମର ବି ଟିକେ ଏବେ ଶୋଇଲା ଉଠିଲା ପରେ ଟିକେ ବି ପାଗ ହେଇଛି।
ହଁ ମାନେ ଆଗ ଯୋଉ ଦି ଦିନ ତିନି ଦିନର ଯୋଉ ଗୁଳୁଗୁଳି ଟା ଆଜି ଏତେ କାହିଁ ଜଣାପଡୁନି। କିନ୍ତୁ ମତେ ଲାଗୁଥିଲା ଏଗରଟା ବାରଟା ପୂର୍ବରୁ ଲାଗୁଥିଲା ତାପରେ ଏବେ ଟିକେ ମିଛି ହଁ ଚାଳିବ ଯାହା ହଉଛି ହବ ଆଉ କଣ? ମଣିଷ ତ ସବୁ କରୁଛି ଆଉ ଗଛ କାଟୁଛି ଆଉ ଖରା ବି ସେ ବି ସହିବ ନା
ହଁ
ଗଛ ପଛ କାଟୁଚି ଆଉ ଘର କରିବ କଳ କଳକାରଖାନା କଲା ଆଉ ନିଜର ଯଦି ମାନେ ସଉକ ପାଇଁ ସେ ଦିଦି ସବୁ କରୁଛି ଆଉ ତ ତାକୁ ବି ସବୁ ଭୋଗିବାକୁ ପଡିବ।
ହଁ ସେଇଆ ଆ ପରେ ପୁଣି ରଥଯାତ୍ରା।
ହୁଁ ଏ ଖରା ଦିନେ ହିଁ ଅଧିକ ପାୱାର କଟ ହଉଛି।
ହଁ ବହୁତ ହଉଛି ଆମ ଆଡେ। ଆମ ଆଡେ ତ ବହୁତ ହୁଏ।
ହୁଁ। ଆଉ ତାପରେ ଏମତି ତିନି ଦିନି ତାପରେ ତିନି ଦିନି ପରେ ତା ପର ଦିନ ତ ଆଉ ମୁଁ ପ୍ରକୃତରେ ଚାରି ଦିନ ଟା ହିଁ ଜାଣିଥାଏ ତାପର ଟା ଆଉ କିଛି ନଥାଏ। ଯୋଉ କଣ ଭୂମିଦା ବ ସୁମତି ନା ନା ସେଦିନ କଣ ଆଉ କିଛି ଜଣାପଡେନି।
କଣ ଥାଏ ସେଦିନ ସକାଳୁ ସକାଳୁ କରିଦିଅନ୍ତି ଜେଜେମା ମାନେ।
ହଁ ଜେଜେମା ନହେଲେ ମା ମାନେ କରିଦିଅନ୍ତି ହଁ।
କରିଦିଅନ୍ତୁ ଆମେ ବାସ ଆଉ କଣ ଥାଏ ସେଇଟା କିଛି ନଥାଏ।
ଆମେ ତ ହେଲେ ଏତିକି ଜାଣିଛୁ ଆଉ ନହେଲେ ଆମ ଯୋଉ ପୂର୍ବକୁ ଯୋଉ ସବୁ ଆଉଛନ୍ତି ସେମାନେ ସେତିକି ବି ଜାଣିନଥିବେ ଜାଣିବେ ବି ନାହିଁ।
ଆମ ଉପର ଜେନେରେସନ ପିଲା ନା କଣ।
ହଁ ଆମ ଯଉ ଆଗକୁ ପିଢି ଯଉ ଆଉଛି ସେ ସବୁ ସେତିକି ଆମେ ମାନେ ହିଁ ଯାହା ଟିକେ ଜାଣିଛେ ଆଉ। ତଥାପି ବହୁତ କଥା ଜାଣିନେ।
ଶିଖେଇଲେ ସବୁ ଜାଣିବେ ଆମେ ଓଡିଆ ଆମେ ଶିଖେଇଲେ ସବୁ ଜାଣିବେ।
ହ ଆଉ ଜଣେ ଜଣେ ତ କେମତି ଷ୍ଟାଇଲ ମାରିକି ଜାଣିଥିବେ କିନ୍ତୁ।
ହଁ ହଁ ହଁ ସେଇଟା ଥାଏ ସେଇଟା ଥାଏ ସମସ୍ତଙ୍କର ପ୍ରାୟ ପିଲାଙ୍କର ନା ଆମେ ଏସବୁ କିଛି ଜାଣିନୁ ମତେ ଲାଗୁଛି କୁଆଡୁ ଲଣ୍ଡନ ଫଣ୍ଡନ ରୁ ଆସିଛନ୍ତି ବୋଧେ। ବାହାରୁ ଫରେନ୍ ଫରେନ୍ ଆସିଛନ୍ତି।
ଝାଡୁ ବି ସେ ଜାଣିିନାହାନ୍ତି। ମାନେ ଛାଞ୍ଚୁଣି ପୁଣି ଯଦି କହିଥିବ ସେ ଜାଣିନଥିବେ।
ଦେଖ ସେମାନେ ସବୁ ଜାଣିଥିବେ ସେମାନେ ଆମଠୁ ଅଧିକା ଜାଣନ୍ତି କିନ୍ତୁ ଫୁଲେଇକି କୁହନ୍ତିନି ସତ କଥା।
ଓହୋ ହଁ ଆରେ ଯୋଉ ଗୋଟେ ଜଣେ ଜଣେ ଦେଖିବୁ ପଖାଳ ଖାଇଚି। ଏତେ ଲାଜ କଣ ଅଛି। ପଖାଳ ତ ଓଡିଆରେ ପଖାଳ ଦିବସ
ହଁ ହଁ ଆକଚୋଲି ମୋ ପ୍ରିୟ ହେଲା ପ ଖାଳ ସତକଥା କହିବାକୁ ଗଲେ। ପଖାଳ ବିନା ମୁଁ ରହି ପାରିବିନି ମୁଁ ସବୁବେଳେ ମତେ ଭଲଲାଗେ ପଖାଳ ମତେ ଯାହା ଦିଅ।
ହଁ ଆରେ ଆମ ଓଡିଆ ସେଥିପାଇଁ ଗୋଟେ ଦିବସ ବି ପାଳନ କରାଯାଉଛି ପଖାଳ ଦିବସ ମାର୍ଚ୍ଚ କୋଡିଏରେ ଆଉ ଆମେ ସେଟାକୁ କହିବାକୁ ଲାଜ କଣ ପାଇଁ।
ହୁଁ ହୁଁ ।
ଭଗବାନଙ୍କ ପାଖରେ ଦହି ପଖାଳ ଭଜା ଶାଗ ଭଜା ସବୁ ମାନେ ଭୋଗ ଲଗା ହଉଛି। ବଡ ମହା ପ୍ର ପ୍ରଭୁଙ୍କ ପାଖରେ ଆଉ ପଖାଳ ଖାଇଛି ଯେମିତି ନ ଜାଣିଲା ଭଳିଆ ସେ ଦିବି ତମେ କଣ ଚୁରଦାର କରଚ।
ହଁ।
ହୁଁ।
ମୁଁ ନା ଟପ୍ ଜିନ୍ସ ବି କରେ ସେ ଆଉ ତମର କେତେ ହଳ କରିଚ। ଛୋଟ ବେଳ ତ ଆମେ ବହୁତ ମାନେ ପାଞ୍ଚଟା ରଜ ପାଞ୍ଚ ଦିନି ପାଞ୍ଚଟା ଡ୍ରେସ୍
ମାନେ ଯାହା ବି ହେଲେ ତିନିଟା ତ ପିନ୍ଧିବାକୁ ପଡିବ ହଁ ଯାହା ବି ହଉ।
ମାନେ ଦି ଦିଟା କିଏ କି ଦି ଦିଟା ଦିନକୁ ଦିଦିଟା। ଏଇଟା ଚେଞ୍ଜ କରିଦଲେ ଏଇଟା ପିନ୍ଧିଦେବୀ।
ନା ଗୋଟେ ସକାଳେ ଗୋଟେ ଯିବ ଚାରିଟା ବେଳେ ଗୋଟେ ଯିବ। ମାନେ ମାନେ ନୁହ ସକାଳୁ ବୁଲି ବାଲି ଆଇଥିବ।ଝାଳ ଫାଳ ପାନ ପାନ ଫାନ ଖାଇକି। ହେଲା ଏଣ୍ଡୁରୀ ଯୋଉ ଗଣସରି କଣ ଗୁଡପିଠା ପୋଡପିଠା ଖାଇକି ବୁଲିକି ଆଉ ତା ଘର କି ଦଳି ଖେଳିକରି ତାପରେ ପୁଣି ଚା ତାଳେ ଯୋଉ ପୁଣି ସବୁ ମୁହଁ ଫୁହରେ ସଜବାଜ ହେଇଯିବ। ପୁଣି ବାହାରିବେ ଆଉ ପିନ୍ଧିକିନା ଆଛିି ନା ଏଇ ଧରକର ଉଁ, ଫ୍ୟାମିଲି ସହ ଧରକର ଗାଡି ଫାଡି କରିଚନ୍ତି କି କୋଉଠି ଗୋଟେ ଯିବେ ଧରକର ଏ-ଏବେ ତ ଖରାରେ ସ କାଳେ ଯାଇ ହଉନି ଧରକ ଏଇ ଚାରିଟା ବେଲେ ଇଭିନିଙ୍ଗ ଟାଇମ୍ ରେ ଯିବେ ତାର ସନ୍ଧ୍ୟା ଟାଇମ୍ ଟା ଓଦା ଫଦା ହେଇଏଇଥିବ ନା ତାକ କାଇଁ ଆଉ ପିନ୍ଧିବ, ନୂଆଟା ଗୋଟେ ଯେଉ କରିଥିବ ସେ ପୁଣି ଆଉ ଗୋଟେ ପିନ୍ଧଲେ ଚାଲିଲା, ତାକୁ ସେ ସଜ ହବାକୁ ଭଲ ଲାଗେ?
ହଁ, ହଁ।
ନା
ଯେ କଣ?
ମୁଁ କହିଲି ସଜ ହବାକୁ ଭଲ ଲାଗେ ସଜ ସ
ସ-ସଜ ହେଲାଣି ନା କଣ? ଶୁଭିଲାନି।
ହୁଁ,
ହଁ, ମତେ ଭଲ ଲାଗେ, ସଜ ନର ମାନେ ନର ଆଜିକାଲି ଯେମିତି ନର୍ମାଲ ମାନେ
ଓ ହୋ। ହଁ। ହଁ, ସେଇଟା ବି ଦରକାର, ହଁ, ମାନେ ଯେତିକି ଦରକାର ମାନେ
ଯେତିକି ଦ-ଦରକାର, ଆକଚୁ ସେଇଠି ହିଁ ମୋତେ ପସନ୍ଦ।
ମାନେ ହଁ ମ୍ୟାରେଜ୍ ପାଟି ହେଲା, କି ଗୋଟେ ଫଙ୍କସନ୍ ହେଲା।
ହଁ, ସେଟା ଟିକେ ଅଧିକା ଦରକାର ତ, ହଁ।
ତ ସେ ଟାଇମ୍ ରେ ଟିକେ, ହଁ ଅଧିକା ଦରକାର, ନହେଲେ ଗୋଟେ କହିବି, କଣ ବିକି ମାନେ ଯାହା ବି ହେଲେ ଗୋଟେ ନହେଲେ ଗୋଟେ ସ ନିଜକୁ ଗୋଟେ ମାନେ, ଭଲ ବି ଲାଗିବନି ଗୋଟେ। ତ ସେମତି, ହଁ ଯୋଉଟାକୁ ଯୋ ଦରକାର ଏ-ସେ
ଆଉ, ଆଉ ପୁରୀ କେବେ ଯାଇଥିଲ? ହୁଁ ଭଲ ଚାଲ ଚି
ପୁରୀ, ପୁରୀ ମୁଁ ଏଇ ଦି ମାସ ପୂର୍ବରୁ ଯାଇଥିଲି।
ଉଁ, ଉଁ, ଯାଅ କଣ କଇଲ?
ମୁଁ କହିଲି, ପୁରୀ ମୁଁ ଦିଇ ମାସ ପୂର୍ବରୁ ଯାଇଥି
ଆଉ ପୁରୀ କେବେ ଯାଇଥିଲ? ଏଇ ମୁଁ ଏ-ଏଇ ଫେବୃଆରୀ ମାସରେ ଯାଇଥିଲି ଆଉ। ଓ, ଦିଇ ମାସ ପୂର୍ବରୁ ।
ହଁ, ମୁଁ, ହଁ ହଁ, ଦି ମା ପୂର୍ବୁ ରୁ ଯାଇ
ଯା ହୋ
ମାର୍ଚ୍ଚ ରେ
ନିରପୁର ଯାଇଥିଲି ଆଉ।
ଉଁ ଆ ଡୋରି
ଆମର ଏଠି ସବୁବେଳେ ଗୁଡି ଉଡା। ଚାଲି ଥାଏ।
ସବୁବେଳେ।
ହୁଁ ପ୍ରାୟ ସବୁବେଳେ ମୁଁ ଗୁଡ଼ି ଉଡାଏ ଗାଁ ଆଉ। ପଟିଗଲା ଗାଁ ଟା ଆଉ।
କିନ୍ତୁ ତାର ଇଏଟା ହଉଛି ମକର ସଂକ୍ରାନ୍ତିରେ ଉଡାନ୍ତି ନା କଣ।
ହଁ ମକର ସଂକ୍ରାନ୍ତି ରେ ତ ଉଡା ଉଡାନ୍ତି ।ଆଜିକାଲି ଉଡେଇଆ ବି ମନା କରିଦେଇଛି। ମୋଦି ବି ମନା କରିଦେଇନି ନା। ଏଇ ଭଳିଆ ଆଉ।
ଆଉ କଣ କରିବାକୁ ଭଲ ଲାଗେ।
ହଉ ବ ହାଲୋ। କଣ କରିବାକୁ ଭଲ ଭଲ ଲାଗେ ନାଚିବାକୁ ଭଲ ଲାଗେ।
ଯାହା ଆମର ଗୋଟେ ଡାନ୍ସ ତ ମିଳି ମତେ ସତରେ କହିବି ସତ କହିବି ନା ମିଛ କହିବି ସତ କହୁଛି ହଁ ସତ ଯା ସତ କହିବି ପଛେ ମଲେ ମରିବି ଯୋଉ ନାହିଁ। ମୁଁ ତ ହସି ଦିଏ କ କଥା କଥା ରେ ଯିଏ ମତେ ଯେତେ ରାଗ କଥା କହିଲେ ବି ମୁଁ ହିଁ
ହଁସି ଦିଏ ଯେତେ ରାଗିଥିଲେବି ମୁଁ ହସିଦିଏ ମତେ ସତରେ କହିବାକୁ ଗଲେ ଶୋଇବାକୁ
ଶୋଇବାକୁ ସବୁଠୁ ଭଲ।